ହ୍ୟାଲୋ ହଁ। ଶୁଭ ସକାଳ।
ଶୁଭ ସକାଳ କୁହନ୍ତୁ।
କଣ କରୁଛନ୍ତି?
ତେବେ ଏଇ ଶାଗ ଦିଟା ବାଛୁଛି।
ଆ୍ଛା ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଘରେ ସମସ୍ତେ ଭଲ ଅଛନ୍ତି
ଆଛା। ଆଉ କଣ କୁହନ୍ତୁ ଖାଇବା ପିଇବା ସକାଳେ କଣ ହେଲା?
ସକାଳେ ଏ ବୁଟ ବରା ଚା ବିସ୍କିଟ ଖାଇଥିଲେ ପୁଣି ଦିଟା ଗାଧେଇ ପାଧେଇ ଆସିକି। ଠାକୁର ପୂଜା କରିକି ଆସିକି ବୁଟ ଦିଟା ବତୁ ଦେଇଥିଲେ ତାକୁ ବୁଟ ବରା ଦିଟା କରିକି ଖାଇକି ଏବେ ଶାଗ ବାଛୁଛି ଭାତ ଗଣ୍ଡେ ବସେଇଛି
ଆଚ୍ଛା ଆଉ କଣ କରିବି ଆଜି ଗାଧୁଆଳ ରୋଷେଇ
ଶାଗ ଭଜା କରିବି ଡାଲି ଆଉ ସେ ଯୋଉ ପୋଟ ବରା ଛାଣିଥିଲି ଅଛି ସିଏ ଆଉ ତାକୁ କଣ ଟିକେ ତରକାରୀ କରିଦେବି ଆଉ ଯ ତ ଶନିବାର ସାଧା ଆଉ। ଶାଗ ତ ଏମିତି ଖାଲି ଯୋଉ।
କଣ କେମିତି ଭାଜିବେ ହ୍ୟାଲୋ। ହ୍ୟାଲୋ। ଆପଣଙ୍କ ବୟସ ଆସୁନି। ହ୍ୟାଲୋ ହଁ କେମିତି ଭାଜିବେ ଶାଗ
ସାଗବ ଖାଲି ଏଇ କେଇ କଡେଇ ବସେଇ ଦେଇଛି କଡେଇ ତ ତାତିଛି ଖାଲି ତେଲ ପକ ପକେଇବି ସୋରିଷ ଶୁଖିଲା ଲଙ୍କା ପକେଇ ସାରିଲା ପରେ ଶାଗକୁ ପକେଇଦବି କିଛି ସମୟ ଶାଗ ଜଷ୍ଟ ଟିକେ ସିଝି ଆଇଲା ବେଳୁ ରସୁଣ ତ ଛ। ିକ ପଛରେ ହିଁ ଦେବି ସେ ଟିକେ ଭଲ ବାସିବ ପଛରେ ରସୁଣ ଟା ଫୁଟେଇଲେ ଭଲ ଟିକେ ବାସେ ମତେ ରସୁଣ ର ଫ୍ଲେବର ଟା ବହୁତ ଭଲ ନା ମତେ ଆଗେ ଭଲ ଲାଗେନି ମୋର ମୁଁ ଯେତେବେଳେ ଭାଜେ ମୋର ପଛରେ ଦିଏ ଆଗେ ସୋରିଷ ଲଙ୍କା ପକାଇଛି। ଟିକେ ଜଷ୍ଟ ଭଜି ଆଇଲା ସାଙ୍କୁରି ଆଇଲାା ବେଳୁ ମୁଁ ରସୁଣ ପକାଏ। ମାନେ ରସୁଣ ଫ୍। ଗୋଟେ ଆସିଲ।
ଆଚ୍ଛା।
ଆପଣ କେମିତି ଭାଛନ୍ତି
ଆମର ଭେନା ପିଆଜ ରସୁଣ ଟୋଟାଲି
ହଁ ଆଜି ଶନିବାର ବୋଲି
ଗଜ ରସୁଣ ତତିଲ ନା ନା ଟୋଟାଲି ଆରମ୍ଭରୁ ଆମର ବିଧଜର ଶୁଣ ଶାଗ ଭଜାରେ ପ୍ରଥମେ ଶାଗକୁ ମୁଁ ଗରମ ପାଣିରେ ଟିକେ ସିଝେଇଦି ମାନେ ଯେମିତି ବାମ୍ଫ ଦବା କଥା ଭଫ ଦେଇଦିଏ ତାପରେ ତେଲ ସୋରିଷ ଶ ସୁଖାଲଙ୍କା ଯଦି ବାଦାମ ପକେଇବାର ଥିବା ବାଦାମ ପକେଇଦିଏ ନହେଲେ ବଢି ଅ ତାକୁ ଓୁ ତେଲରେ ପକେଇ ଟିକେ ଫ୍ରାଏ ମାନେ ଭାଜି ଦେଇକି ତାକୁ ଶାଗ ତାପରେ ଦେଇକି ଗୋଳେଇକି ଯଦି ନଡିଆ କରା ଦବାର ଥିବ ଉପରେ ଟିକେ ନଢଆ କରା ଦେଇଦିଏ। ଆଉ ଧଣିଆ ପତ୍ର କମ୍ପଲସରି ଶାଗରେ ଦିଏ ଆଉ ଟିକେ ଯେହେତୁ ବିନା ପିଆଜ ରସୁଣ ଧଣିଆ ପତ୍ର ଟା ଟିକେ ଦେଲେ ଭଲ ବାସେ ଆଉ।
ଏଇଟା ଯୋଉ କହିଲେ ଯୋଉ ବାଦାମ ଦିଅନ୍ତି ନଡ଼ିଆ ଏଇଟା କି ଶାଗରେ ଦିଅନ୍ତି।
ସେଇଟା ନେଉଟିଆ ଶାଗରେ ଦେବେ ଆଉ କୋଶଳ ରେ। ଦେଇପାରିବେ ଆଉ କଳମରେ ତ ଦେଇ ହବନି। ତା ଦେହରେ କେବଳ ବଢି ଦେଇକି ଭାଜିବେ। ନେଉଟିଆ ରେ କୋଶଳ ରେ ବାଦାମ ବଢି ନଡ଼ିଆ କୋରା ଦେଇକି ଭାଜି ପାରିବେ କଳମ ଶାଗରେ କେବଳ ବଢି ଦେଇକି ଭଜା ହୁଏ ଆଉ କିଛି ପଡେନି ତା ଦେହରେ।
ହୁଁ ହୁଁ।
ଆଉ ସବୁ ଶାଗରେ ବଢି ଦେଇକି ଭାଜି ହବ। କି ବଢି। କିନ୍ତୁ ଆଉ ଯଦି ଶାଗ ମୁଗ ବନା ହେଲା ବି ତା ଦେହରେ ଉ ନଡିଆ କୋରା ପକେଇଲେ ବି ଭଲ ଲାଗେ। ଶାଗ ମୁଗ ଯଦି ନେଉଟିଆ ଶାଗରେ ବନାନ୍ତୁ ନହେଲେ କୋଶଳା ଶାଗରେ ବନାନ୍ତୁ ତା ଦେହରେ ବଢି ଦେଇକି ବି ନ ଆମର ନଡିଆ କୋରା ବି ଟିକେ ଦେଲେ ବି ଭଲ ଲାଗେ। ଆଉ ଯଦି ଶାଗ ରାଇ ଟାଇପ ର ବନା ହଉଛି ମସଲା ଦିଆ ହେଇକି ଶୋ ସୋରିଷ ବଟା ତାହେଲେ ଖାଲି ବଢି ଦେଇକି ବନେଇବେ। ଆଉ ଆପଣଙ୍କୁ କୋଉ କୋଉ ଶାଗ ଭଲ ଲାଗେ ଖାଇବା ପାଇଁ? ହାଲୋ। ଆପଣଙ୍କୁ କୋଉ କୋଉ ଶାଗ ଭଲ ଲାଗେ ଖାଇବା ପାଇଁ?
ମତେ ଭଲଲାଗେ ଏ ନୀଲୋଜୀ ଶାଗ।
କି ଶାଗ?
ନିଲୋଜି।
ଆଉ ମୁଁ ଏପଟେ ସେ ଶାଗ ହିଁ ନାହିଁ ମୁଁ ପ୍ରଥମ ଥର ଶୁଣିଲି ଆପଣଙ୍କ ଠାରୁ।
ମାନେ ଥିବ ଆପଣ ନା ଟା ଅଲଗା ହେଇଥାଇପାରେ କିନ୍ତୁ ଶାଗ ଟା ହିଁ ଥିବ। ପ୍ରତ୍ୟେକ ଅଲଗା ଏରିଆ ଏବେ ଗୋଟେ ଗୋଟେ ଶାଗର ନାଁ ଅଲଗା ଥାଏ ହୁଁ । ହୁଁ ।
ଆଉ କୋଶଳା ଜାଣିଛନ୍ତି ।
ହଁ ।
ଆଉ ବଥୁଆ ଜାଣିଛନ୍ତି ।
ବଥୁଆ ଶାଗ ଗୋଟେ ଅଛି।
ଆଜ୍ଞା ଆଉ ମୁ ଯୋଉ ମୋଟି ଶାଗ କହନ୍ତି ମୁଠି ଶାଗ ନା ମୋଟି ଶାଗ ସେଇଟା ଜାଣିଛନ୍ତି।
ମୁଠି ଶାଗ। ସେ ଶାଗଟା ଟିକେ ନାଳୁଆ ନାଳୁଆ ଲାଗେକି ତାକୁ ରାଇ କରନ୍ତି।
ହଁ ହଁ ହଁ।
ହଁ ଜାଣିଛି।
ଆଉ ସଜନା ପତ୍ର ତ ଜାଣିଥିବେ। କଳମ ଜାଣିଥିବେ ବାସ୍ ଆମର ଏତିକି ଆମର ଏତିକି ହିଁ ଶାଗ। ଆଉ ପିତା ଶାଗଟା ଅଛି। ପିତା ଶାଗ ହଁ ପିତା ଶାଗ ଟା ଆଉ ଆଉ କିଛି ନାଇଁ ମୁଁ ବି। ପ୍ରଥମେ ବି ଯେତେବେଳେ ମୁଁ ବାହା ହେଲି ଏପଟେ ଆସି ରହିଲି ସେତେବେଳେ ବି ଶୁଣିଲି ଗୋଟେ। ଶାଗ କଣ କାନସିରୀ ଶାଗ ଆ ହଁ ଆମ ଏ। ଆମ ଇଆଡେ ତାକୁ ଘାସ ଗଛ କହିକି ଫୋପାଡି ଦେବେ ତାକୁ ଖାଆନ୍ତିନି କେବେ ବି ଖାଆନ୍ତିନି।
ହୁଁ।
ଆଉ କାନ୍ସିର ମୁଁ ପ୍ରଥମ ଥର ଜାଣିଲି ମାନେ ଏଇଠିକି ଆସିକି ସେ ଶାଗ ତାକୁ ଗୋଟେ ଶାଗ କହନ୍ତି ଆଉ ତାକୁ ଖାଆନ୍ତି ବୋଲି
ହଁ, ମୁଁ ବି ତ ଜାଣିନଥିଲି ମୁଁ ବି ଯେତେବେଳେ ଆସିଲି ଏଠି ମୋ ଶାଶୁ ବି ସେଇ ଶାଗ ତୋଳିକି ଆଣନ୍ତି ଆଣିକି ଆସିବେ ସେ ଦେବେ ମୋତେ ଯେତେବେଳେ ଧୋଇକି ମୋତେ ଦେବେ ଧୋଇବା ପାଇଁ ।ମୁଁ କଣ କରେ ସେହି ଶାଗଗୁରାକୁ ବାଛ ଫିଙ୍ଗି ଦେ, ମୁଁ କହିବି ବାଛି କିି କଣ ଶାଗ ଆଣି ଦେଇଛନ୍ତି ଲୋ ଏଇଟା ଏଇ ଘା ଘାସ ଗଛ ଗୁରା ପୁରେଇ ଦେଇଛନ୍ତି ମୁଁ ଫିଙ୍ଗି ଦେବି। ସିଏ କହିବେ ଏଇରା କାଇଁ ବ ଫିଙ୍ଗି ଦେଇଛୁ ମୁଁ କହିବି ଏଗୁରା ଘାସଗଛ ଗୁରା ବା ।ମୁଁ ବି ଜାଣିନଥିଲି ସେଟାକୁ ଖାଆନ୍ତି ବୋଲି। ଉଁ, ତାପରେ ହସିଲୁ ଦିନେ ହସି ଆଉ ଜାଣିଛନ୍ତି କୁନ୍ଦୁରୀ ପତ୍ର ବି ଶାଗ କରିକି ଖାଆନ୍ତି।
ନାଇଁ-ନାଇଁ ମୁଁ ଜାଣିନି।
ଆସିକି ଫାଷ୍ଟ ଦେଖି ଦେଖିଲେ ସେମିତି, ମୋ ବାହାଘର ଦି ଦିନରେ ଶାଗ ତୋଳି ଆଣିଥିଲେ ମତେ ଦେଲେ କହିଲେ ଏଇଠି ବସିଚୁ ତ ଏଇଠି ବାଛୁଥା।ମୋର ମୁଁ କହିଲି ବସିଛି ମୁଁ ବାଛୁଛି ଆଉ। ଏ ମା ସେଟା କୁନ୍ଦୁରୀ ପତ୍ର ସବୁ କଷି କଷି ପତ୍ର ଆଣିଛନ୍ତି। ମୁଁ କହୁଚି ଆଲୋ କୁନ୍ଦୁରୀ ପତ୍ରଗୂରା କଣ ଆଣିଚନ୍ତି କହିକି ମୁଁ ସବୁ ଫିଙ୍ଗି ଦେଇଚି। ତାପରେ ସିଏ ଆସିକି ମତେ ଦେଖିକି କହୁଚନ୍ତି ଇରେ ତୁ ଏଗୁରା କାହିଁ ଫିଙ୍ଗି ଦେଇଚୁ? ମୁଁ କହିଲି ତାର ଦୁଇ ପତ୍ରଗୁରା କିଏ କୁନ୍ଦୁରିୀ ସିନା ଖାଆନ୍ତି ତା ପତ୍ରକୁ କିଏ ଖାଏ।ନା, ନା ସେ ଖାଆନ୍ତି ।ମୁଁ ବି ଜାଣିନଥିଲି କୁନ୍ଦୁରୀ ପତ୍ର ଖାଆନ୍ତି ବୋଲି। ଏଠି ଜାଣିଲି। ଆଉ ଯୋଉ ଜିନିଷ ଏଗୁରା ଜାଣିନଥିଲି ସବୁଆଡେ ସମାନ ନଥାଏ କି କୋଉ ଏରିଆରେ ଏଠି ଯୋଉ ଜାଣିଚନ୍ତି କଦଳୀ ଭଣ୍ଡା ଜା
ହଁ-ହଁ-ହଁ-ହଁ କଦଳୀ ଭଣ୍ଡା ଆମ ସିଆଡେ ବି ଖାଇବା ଅଛି। କଦଳୀ ଭଣ୍ଡା ବି ଖାଆନ୍ତି। ତା ମଞ୍ଜା ବି ଖାଆନ୍ତି, ତା ଭଣ୍ଡାର ମତଲବ ତାର ଫୁଲ ବାହାର କରିକି ତାକୁ ଫୁଲକୁ କଣ କରିବେ ନା ବାଛିଦେବେ ପୁରା ତା ଭିତରେ ଗୋଟେ ଉଁ ଟାଣୁଆ ଟାଇପ ର ଥାଏ ଶସ ସେଇଟାକୁ ବାହାର କରିଦେବେ ତାପରେ ମାନେ ତା ଫୁଲ ଗୁଡାକ ସବୁ ଛୋଟ-ଛୋଟ-ଛୋଟ-ଛୋଟ କରି କରିଦେଇଛନ୍ତି ଶାଗ କଟା ହୁଏ ନା ପୁରା ଟିକ୍-ଟିକ୍ କରିକି ତା ଫୁଲ ଗୁଡା କଟା ହେଇଯିବ। ହଁ ହଳଦୀ ଲୁଣ ପାଣିରେ ପଡିବ କଟ କଟା ହେଇ ନହେଲେ କଷା ହେଇଯିବ। ତାପରେ ତାକୁ କଣ କରିବେ ଉଁ ଚୁପୁଡିକି ବାହାର କରିକି ଗରମ ପାଣିରେ ସିଝା ହବ ତିନି ଚାରି ମିନିଟ ପାଇଁ ଗରମ ପାଣିରେ ସିଝେଇ ଦେବେ ସିଝେଇକି ତାକୁ ବାହାର କରିଦେବେ ବାହାର କରିଦେଇକି କଣ କରିବେ ନା ସୋରିଷ ମସଲା ଦେବେ। ତା ଦେହରେ ବେସିକାଲି ସୋରିଷ ମସଲା ହିଁ ଦିଆଯାଏ। ସୋରିଷ ମସଲା ସୋରିଷ କଞ୍ଚା ଲଙ୍କା ଯଦି ରସୁଣ ଥବ ରସୁଣ ଦେବେ ଟିକେ ଜାରିଦେବେ ମସଲାକୁ ୟାକୁ ପକେଇଦେବେ ଫୁଲ ଟାକୁ ପକେଇଦେବ ଯୋଉ ସିଝେଇକି ରଖ ପୁରା ଚୁପୁଡିକି ଛତୁ ଟାଇପ ର ପୁରା ଚୁପୁଡିକି ତା ଦେହରେ ପକେଇଦେବେ ଟିକେ ପାଣି ଦେଇ ତାକୁ ଟିକେ ଭଲସେ ଗୋଳେଇ ଗାଳେଇ ଦେଲେ ସେ ହେଇ ଆସିଲା ବେଳକୁ ତା ଦେହରେ ଟିକେ ଖାଲି ଦେବେ ତେନ୍ତୁଳି ଖଟା।
ହୁଁ-ହୁଁ।
କି ବନା ହୁଏ।
ଓ ହୋ ନାଇଁ ଯେମିତି ତମେ କହିଲ ମୁଁ ସେମିତି କରେ କିନ୍ତୁ ତେନ୍ ଖଟା ଦିଏନି।
ତେନ୍ତୁଳି ଖଟା ଟା ଦେଲେ କଣ ହୁଏ ଯେମିତି ମାକ୍ସିମମ୍ ଲୋକ ରାଇରେ ଖଟା ଖାଇବାକୁ ପସନ୍ଦ କରନ୍ତି ମତେ ମାଛ କରନ୍ତୁ କି ବିଭିନ୍ନ ପ୍ରକାରର ଅଛି। ଏଇ ଯୋଉ ସୋରିଷ ମସଲା ଦେଲି, ତା ଦେହରେ ଟିକେ ଖଟା ଦେଇ ଦେଲେ ଭଲ ଲାଗେ।
ହୁଁ ହୁଁ ମାନେ ଯୋଉ ସମୟତା କୁ ହୁଁ ସବୁ ଫ୍ଲେଭରଟା ଭଲ ଲାଗେନି ମୁଁ ନା ମୁଁ କେବେ ମୁଁ ଭାବିଛି ମୋତେ ଖ ଟା ଫ୍ଲେଭର ଟା ବହୁତ ଭଲ ଲାଗେ କିନ୍ତୁ ଭାବିଚି। କେବେ ଦେଇକି କରିବି ବୋଲି ମୁଁ କହେ ଭାବେ ଯଦି ଖରାପ ହେଇଗଲା।
ନାଇଁ ନାଇଁ ଖଟା ଦେଲେ କେବେ ଖରାପ ହବନି ଖଟା ଦେଲେ ବେଶୀ ଭଲ ଲାଗିବ। ତା ଦେହରେ ତେନ୍ତୁଳି ଦେଇପାରିବେ ଆମ୍ବୁଲ ଦେଇପାରିବେ। କିନ୍ତୁ ଯୋଉ କଞ୍ଚା ଆମ୍ବ ଫାମ୍ବ ଦିଅନ୍ତି ସେମିତି ଦେବେନି
ହୁଁ ହୁଁ ହୁଁ ଖାଲି ଆମ୍ବ ତଲ ନଲେ କଇଆ ଅ ହଁ। ମୁଁ ତ ଟମାଟର ଅଳ୍ପ ଯାହାହେଲେ ବି ଖଣ୍ଡେ ଯଦି ମସଲା ସୋରିଷ ଜିରା ଜିରା ସୋରିଷ ଯଦି ଗ୍ରାଇଣ୍ଡର କରିଥିବି ସେ ଯୋଉ ଫଳେହିଁ ଟମାଟ ପକେଇବ। ପକେଇଦିଏ ବେଶୀ ପକାନି ମସଲାରେ ମୁଁ ବାଟିଦି ସିଏ ଫାଳେ ଟମାଟୋ ହିଁ ବାଟିଦିଏ ବେଶୀ ପକଏନି କାଳେ କୁଆଡେ କଣ ହେଇଯିବ ବୋଲି ସେମିତିରେ ମୁଁ ଫାଳେ ହିଁ ପକେଇଛି। ଆଉ ଏପଟରେ ଆମ ଏ ଏପଟରେ ଆମର ଖାଇ ଜଣିନାହାନ୍ତି ସେ ଭଣ୍ଡା କରି ଜାନ ନଥିଲେ ଖାଇ ନଥିଲେ ମୁଁ ଯେତେବେଳେ ଏବେ ଏଠିକି ଆସି ମାନେ ଆମର ଭଣ୍ଡା ଟା ହଉଛି ଫେବ୍ରଇଟ ଆମର ଯେ ଆମର ଯେ ଯେତେବେଳେ ଭଣ୍ଡା ହୁଏ ମୋ ଭାଇ ମୋ ଭାଇ ବହୁତ ଭଲ ପାଏ ଭଣ୍ଡା ସେି ଯୋଉଠି ଦେଖ ଭଣ୍ଡାଟାକୁ ଆଣିଥିବ ମୋ ବୋଉ କରିଦିଏ ବହୁତ ଭଲ ଲାଗେ ଆମେ ଯଉଦିନ ଭଣ୍ଡା ତରକାରୀ କାରୀ ହେବ ସେଦିନ ଆମେ ସମସ୍ତେ ବସିଥିବୁ ଜଗି। ମୋ ଦାଦା ଝିଅ ପୁଅ ସେ ଆମେ ସମସ୍ତେ କାରଣ ମୋ ବୋଉ ସେଇଟା କଲେ ବହୁତ ଭଲ ଲାଗେ ସମସ୍ତେ ଖାଆନ୍ତି ମୋ ଦାଦା ଝିଅ ହରିକା ବି ସବୁ ବସିଥିବେ ସେମାନେ ବହୁତ ଭଲ ଲାଗେ ଆମେ ବସିଥିବୁ ସେଇଟା ଖାଇବା ପାଇଁ ମୁଁ ଆସିଲି ଏଇଠି ଦେଖିଲି ଭଣ୍ଡା ଗୁରା ଆଙ୍କର ପକେଇ ଦେଉଛନ୍ତି। ମୁଁ କହିଲା ଭଣ୍ଡା ଏଇଟା କଣ କରୁଛ ଆଣ ମୁଁ ଭଣ୍ଡା କରିଦେବି ଖାଇବା। ସେ କହିଲେ ଏଇଟା ଖାଆନ୍ତି ମୁଁ କହିଲି ହଁ ଖାଆନ୍ତି ମୁଁ କହିଲି ହଉ କହିଲେ। ନା ଆମେ ଜାଣୀନୁ ଏଟା ଖାଆନ୍ତିନି ମୁଁ କହିଲି ନା ଖାଆନ୍ତି ତମେ ଆଣ ମୁଁ କରିଦେବି ଦେଖିବ ଖାଇବ। କେମିତିଆ ଲାଗୁଛି। ସେଇଠି ଥରେ ହିଁ କରିଥିଲେି ସମସ୍ତେ ସେଇ ଯୋଗୁ ଯେତେବେଳେ ମୋର ଜଣେ ନଣଦ ଅଛି ସେ ଯୋଉଠି ଭଣ୍ଡା ଦେଖିବ ସେ ନାଣି ଆସି। ଥିବ କ ଆଣି ଆସିକି ଘରେ ରଖିଥିବ କି ଫୋନ୍ କରିବ କି ଭାଉଜ। ମୁଁ ଆଜି ଆଣିଛି ଗୋଟେ ଭଣ୍ଡା ଟିକେ କରିଦବ। ମୁଁ ହଁ ଆଣିଦେବ ମୁଁ କରିଦେବି ତାକୁ ଟିକେ ଲିକେଇବା ଟା ବହୁତୁ କଷ୍ଟ।
ହଁ ହଁ ହଁ ଟିକି ଟିକି କାମ ମତେ ତାକୁ ଟିକେ ବାଛିବା ବାଛିକି ଫୁଲ ଗୁଡାକ ଗୋଟେ ଗୋଟେ ପାଖଡା କରି ବା ଅଛି କି ତାକୁ କାଟିବା ଏଇଟା ଟିକେ ମାନେ କଷ୍ଟ ସରି ହେଇଗଲେ ପରେ। ତ ତିଆରି ହବା ପାଇଁ ବହୁତ କମ ସମୟ ଲାଗେ
ହୁଁ କରି ଆସ ନା ତାହଲେ ସେଟା ହୁଁ ବାଚଛ ବାଟା ବହୁ
ହଁ ଗୋଟେ ଗୋଟେ ଫୁଲ ବାଛି ବାଛିବା ଟା ଟିକେ କଷ୍ଟ ତାଦି
ମୁଁ ଥରେ ଏମିତି ଦେଖିକି ୟୁଟ୍ୟୁବ ରୁ ଦେଖିକି ଯୋଉ ତା ଭଣ୍ଡାଗୁରା ଯୋଉ ଫଡା ଛଡେଇକି ବେସନରେ ଯୋଉ ଛାଙ୍ଗା ଛାଣନ୍ତିନି ନା, ମୁଁ ସେମିତି ଦିନ କଣ କଲି ଛାଣିଲି, ତା କଷା ଅଂଶ ଟା ଯାହାହେଲେ ପିତା ପି ତା ଟିକେ ଲାଗିବ ନା ନାହିଁ, ମୁଁ ହଁ ମୁଁ ଜାଣିନି । ମୁଁ ସେମିତି କଞ୍ଚା ହିଁ ବେସନରେ ଗୋଳେଇକି ଛାଣିଦେଲି, ଛାଣିଦେଲି ମୋ ପୁ ପୁତୁରାକୁ ଦେଲି ମୁଁ କହିଲି ବଣ୍ଟି ଟିକେ ଚାଖ କେମିତି ଲାଗୁଛି କଣ? ତାପରେ ସେ କଣ କହିଲେ ଖାଇଛନ୍ତି କହିଲେ ପିତିରି ପିତିରି ଲାଗୁଛି କଣ? ମୁଁ କହିଲି ବେସନ ଟା ପିତିରି ପିତିରି ଲାଗୁଛି ନା କଣ ସେ କହିଲେ ନା ବେସନ ଟା କିଛି ଲାଗୁନି ଏଇ ଯୋ-